ଭଡି ଆରା ଅଛି ଆଉ।
ହଁ ଭଲ ଅଛୁ ।
ହଁ କଣ ଖାଇଥିଲୁ?
ଏ ଡାଲି, ଭାତ, ଭଜା, ଏମିତି ଆଉ ତୁ
ହଁ ମୁଁ ହେଲେ ଭାତ ଖାଇ ଭାତକୁ ତରକାରୀ ଖାଇଥିଲି ଆଉ
ଓହୋ ଆଉ କଣ କରୁଥିଲୁ ଏବେ?
ଏଠି ଗାଁରେ ଅଛି ବର୍ତମାନ ଆଉ।
ଓହୋ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ଭାତ ଆଉ ରାତିକି ଖାଇବୁ ଯାହା
ଓ ହୋ ରାତିରେ କଣ ଆଇଟମ?
ରାତିରେ ତ ସେମ୍ ଆଇଟମ ।
ଓ ହୋ ଆଉ କଣ ରଜକୁ ରହ
ରଜରେ ରହିବି ଗାଁରେ ରଜ ପରେ ଯାଇକି ଯିବି ଆଉ।
ହେ ଦୋଳି ଫୋଳି କଣ ସେବେ ହବ ନା ନାଇଁ କଣ?
ଦୋଳି ହବ କାଲି ଦେଖ ଦେଖିବା କାଲି ଯାଇକି ବାଉଁଶ ବାଉଁଶ ହାଣିକି ଆଣିବା । କରିବା ଆଉ
କୋଉଠି ଦୋଳି କରିବା?
ସେଇ ଆମ୍ବ ତୋଟାରେ କରିବା ଆଉ କୋଉଠି କରିବା ।
ଓ ହଁ ଭୁବନେଶ୍ଵରରେ କଣ ଭଲ ହଉନି?
ନାଇଁ ଭୁବନେଶ୍ଵରରେ ସେଇଠି ହଉଛି ଯେ ଖଣ୍ଡଗିରି ଠି ଭଲ ଅ ଦୋଳି ଫୋଳି ରାମଦୋଳି ସବୁ ପଡୁଛି ।
ଆଚ୍ଛା ।
ଥରେ ଯାଇଥିଲି ଆଉ ଯାଇନି ନହେଲେ ଭଲ ହଉଛି ତ
ସେଠି କଣ ଟିକେଟ ଟିକେଟ ହେକା କରିକି ଯାଉଛ ନାଁ କେମିତି କଣ?
ନାଇ ଟିକେଟ ନାଇଁ ସେରା ସୁ ମାଗଣା ।
ଓ ହୋ
ହଁ କେତେବେଳେ ଆସିବୁ ଗଲେ ଯିବା ବୁଲିକି ଆସିବ କିଆଁ ରଜକୁ
ହଁ। ଯିବି ତାହେଲେ ଏଥର ଆଉ ଆଉ ଦଶହରା
ଆଉ ଚାଲନୁ କେତେବେଳେ ବୁଲାବୁଲି କରିକି ଆସିବୁ ।
ହଁ ଯିବା ଆଉ ମାନେ କୋଉଠି ଭୁବନେଶ୍ୱର କୋଉଠି ହଉଛି କି?
ଖଣ୍ଡଗିରି ହଁ ସେଠି ପଡିଆ ଯାତ୍ରା ପଡୁନି ସେଠି
ଓ ତୁ କେବେ ଯିବାର ଅଛି କି?
ହଁ କାଲି ଭାବି ଯିବି ଆଉ
ହଁ ତୋ ସାଥିରେ ଧର ମୁଁ ଯିବି ଟିକେ ବୁଲାବୁଲିି କରିକି ଆସିବି
ଯାଇକି ସେଠି ବୁଲିକି ଆସିବା ଆଉ
ହୁଁ କଣ ସେଠି କଣ କୋଉ ଯୋଉ ମନ୍ଦିର ଫନ୍ଦିର କଣ ପୂଜା ପୂଜୀ ହେରିକା ହଉଛି ନା କଣ?
ନାଇଁ ପୂଜାପୂଜି ନାଇଁ ସେମିତି ରଜକୁ ସବୁ ଯାତ୍ରା ଟାଇପ ର ପଡୁଛି ଆଉ।
କଣ ସେଇ ପଡିଆରେ ସେଇଠି ଅଛି କି?
ହଁ ସେଠି ଗୋଟେ ବଡ ପଡିଆ ଅଛି ସବୁ ବର୍ଷ ଯାତ୍ରା ହଉଛି।
ଆଚ୍ଛା ଆଛା କେମିତି କଣ ସବୁ ହଉଛି ଯୋଉ ଯାତ୍ରା ହଉଛି କେମତି କଣ?
ସେଇ ଦୋକାନ ଆଡି ପଡିକି ତ ସେମିତି ରାମ ଦୋଳି ସବୁ ଦୋଳି। ପଡ଼ିକି ସବୁ। ଆସୁଛି ସେମିତି ବା ଦୋଳି ଫୋଳି ପଡୁଛି।
ଓହୋ
ସିରେ ବି ପକାଉଛନ୍ତି।
ଓହୋ ଆଉ କେମି କେମି ଭୁବନେଶ୍ଵରରେ କେମିତି କଣ ସବୁ?
ହଁ ଭୁବନେଶ୍ଵର ତ ମନ୍ଦିର ଢେର ଅଛି ବୁଲାବୁଲି କରିବା ପାଇଁ ଗଲେ ହବ।
ଓହୋ ଦଶହରା କୁ ଯୋଉ ଯାଉଛ କେତେ ଦିନ କଣ ସବୁ ଏତା? ତମ କାମ କେତେ ଛୁଟି ହଉଛି କେମତି କଣ? ରହ ନା
ଆଁ ଏଠି ମନ୍ଦିର ଗୋଟେ ନାଇଁ କି ଖଣ୍ଡଗିରି ମନ୍ଦିର।
ହଁ
ସେଠିକି ଅଛି ସେଇ ମନ୍ଦିର ଟା କେତେବେଳେ ଗଲେ ଯିବା ଉଦୟଗିରି। ଖଣ୍ଡଗିରି ତାପରେ ସେ ଆଗରେ ଗୋଟେ ପାର୍କ ଅଛି।
ଓ ହୋ କୋଉ ପାର୍କ?
ସେଇଟା କୋଉ ପାର୍କ ଗୋଟେ ମନେ ପଡୁନି ସେଇ ଖଣ୍ଡଗିରି ଆଗକୁ।
ଆଚ୍ଛା ଆଚ୍ଛା ଆଉ ଯୋଉ ଯାତ୍ରା କୁ ଯୋଉ ଯାଉଛ କେମିତି କଣ ବୁଲାବୁଲି କରୁଛୁ ନା କେତେର ତୁ ଗଲୁଣି ସେ ଯାତ୍ରା ।
ମୁଁ ଥରେ ଯାଇଥିଲି ଏଇ ଜଣଙ୍କ ସାଙ୍ଗରେ ଯେ। ସେ ଗଲେନି ଯାତ୍ରା ଦେଖିଲେନି ପଳେଇ ଆସିଲେ ତ ଯାଇକି ବୁଲାବୁଲି କରିକି ଖାଲି ଆଉ।
ଆଚ୍ଛାଛା ସେ କୁମ୍ଭ ମେଳାକୁ ବା ନାଗ ବାବା ହେରୀକା ସବୁ ଆସୁଛନ୍ତି ବହୁତ ଷ୍ଟେଟ ରୁ।
ଆସୁଛନ୍ତି ଯେ ମୁଁ ସିଆଡେ ସେରା ଦେଖିନି ମୁଁ ସେ ଆ ଅଧିକ ତ ଯାଇନି ଖଣ୍ଡଗିରି ଯାତ୍ରାକୁ।
ଓହୋ କିନ୍ତୁ ପୁରା ଧୁମଧାମରେ ହୁଏ, କେତେ ଦିନ ହୁଏ?
ସେଇଟା ତ ଦିଟା ଷ୍ଟେଜରେ ହୁଏ। ମାନେ ଗୋଟେ ଦଳ ଚାରିଟା ଦ ଷ୍ଟେଜ ସରିଲେ।
ହଁ
ଆଉ ଥରେ ଆଉ ଚାରିଟା ପଡିବ ଆଉ
ହ ହଁ
ସେଇଟା ସେମିତି କା ଦଶ ପନ୍ଦର ଦିନ କୋଡିଏ ଦିନ ଯାଇକି ଯାତ୍ରା ରହୁଛି।
ଓହୋ ଏମିତି ହୁଏ ନା।
ହଁ କେତେବେଳେ ଆସିଲେ ଯିବା ଦେଖିକି ଆସିବା।
ହଁ ମୁଁ ଥରେ ଯିବି ଆଉ ପୁରାବୁ ବୁଲା ବୁଲି କରିକି ଟିକେ ଆସିିବି ଆଉ।
ଆମେ ଦଶ ଦିନ ଗୋଟେ ଏକ ଦିନ ବନ୍ଦ ହେଲେ ବୁଲାବୁଲି କରିବା ପାଇଁ ହବ ଆଉ
ଆଚ୍ଛା ଆଚ୍ଛା ମାନେ ତମେ କେତି କଣ ସେଠି ପନିରିବା କେମିତି ଆଣିବୁ ଭୁବନେଶ୍ୱର ହା ହାଟରୁ ନା କେମିତି କଣ?
ହଁ ସେଇଟା ସୋମବାରକୁ ଗୁରୁବାର ହାଟ ରହୁଛି। ସେଠୁ ପନିପରିବା ଆ କିଣା ହଉଛି ଆଉ
ଆଚ୍ଛା ଆଚ୍ଛା
କେତେବେଳେ କେମତି ଆଉ ଚିକେନ ଫେନ ହେଇଯାଉଛି ଆଜି ତ କି ବାରେ? ଏ ଶୁକ୍ରବାର ହଁ ଶୁକ୍ରବାର ନହେଲେ ରବିବାର ବୁଧବାରେ କେନାକେ ଆଣିଲେ ଆଣୁଛୁ ଆଉ
ଆଚ୍ଛା ଆଚ୍ଛା ଅଣ୍ଡା ଏମତି ଆଣିକି କରଥିବ ଆଉ ନା ବୁଥିବ କଣଛି
ହଁ
ଆଉ ଡାଙ୍ଗ ଆଲ କେରେ ନା ଗାଁରେ ରହୁ?
ଗାଁରେ ଅଛି କାଲି ଆଡକୁ ଭୋଜି ଭା ତ ଗରିଆ ଦେଖିବା ଆଉ କାଲି କେଷତେ ହଣେଇ ହେଇକି ଭୋଜି ଗୋଟେ କରିବୁ କଣ ଟେ ଖରା ଜୋରିଆ ତ ହଉଛି ଆଉ ଗାଁ ରେ ଖରା ହଉଛି ଜୋରିଆ ଦି ପରେ ସନ୍ଧ୍ୟା ହେଲେ ବର୍ଷା ହଉଛି।
ଅଧିକ କରେ ମୁଁ ଶୁଣି ଶୁଣିଥିଲିମ ଗାଁ ରେ
ହଁ ପଣସ ଢେରେ ଅଛି ହଁ ପଣସ ଢେରେ ଅ
ଆଚ ପଣସ ପଣସରେ ସବୁ କଣ କଣ ଆଇଟ ପ୍ରସ୍ତୁତ ମାନେ ହିରିକା ଭଜା ଫଜା କି କଣ କେମିତି
ପଣସ ପକଡି କେତେ ପ୍ରକାର ଆଇଟମ ହଉଛି ଯେ ସେମିତି ପଣସ ତରକାରୀ
ଆଚ୍ଛା ତମ ଗାଁ ତମ ଗାଁ ପଟରେ ଅଧିକ ମାନେ ପିଲା ମାନେ ଆମ ଯୋଉ ଯୋଉ ସାଙ୍ଗମାନେ ସବୁ କଣସ ପକେଇବା ବି କୁହନ୍ତି। ହୁଁ
ହଁ ଏଇପଟ ତ ଢେର ଖାଉଛନ୍ତି କଣ ଟେ
ପକୁଡି ଟା କେମତି ବନା ହୁଏ ତମ ପଟେ।
ପଣସକୁୁ ସୁଜି ମିଶେଇକି ତ
ଆଚ୍ଛା ଆଚ୍ଛା ମାନେ ପଣସକୁୁ ଚଲେଇକି ଦୂର ସୁଜି ଚୁନା ମିଶେଇ କି
ସେମିତି ହୁଏ ପଣସ ଚକୁଳି ଏଇ ପଣସ ପଡିବ
ଓହୋ ଆଉ ତ ପାଟେ କଣ ଦର୍ଶନିୟ
ଆଉ ରାତି କଣ ଆଇଟମ ହେଇଛି ରୋଷେଇ?
ହଁ ଆମର ରାତିକୁ ଡାଲି ଭାତ ଆଉ ହଁ ଡାଲି ଭାତ ଭଜା କର କରିଛନ୍ତି ଆଉ।
ଅ ହଁ ଆମର ତ ସେମିତି ଭାତ ତରକାରୀ ଭଜା ହେକା ଚି ଆଉ।
ଓହୋ। ଛୁଇଁ ଭଜା ବି ଆମର ହେଇଛି। ଡ୍ରାଇଭର ତ ଏମିତି ଆଉ। ଆଁମ୍ଭ ପାଇଁକି ଖାଇକି କରୁଥିବ। କଣ କହିଲ।
ଦେହ ବା ଭଲ ଅଛି।
ତମର?
ହଁ ଆମର ବି ଭଲ ଅଛି ଆ
ହଁ ଆଚ୍ଛା ଆଚ୍ଛା କମ୍ପ୍ୟୁଟର ସେ ସପଟ କଣ କହିଲ?
ଘରେ ହଁ ଦେହ ଭଲ ଅଛି।
ହଁ ସମସ୍ତଙ୍କ କରୁଛି ତମର। ହଁ ତମର ଆଚ୍ଛା ତମପଟେ କଣ ସବୁ ତମର ସେପଟେ କଣ ମନ୍ଦିର ହ ଅଛି ଦର୍ଷନିୟ ସ୍ଥାନ ଦେଖା ଦେଖି କରିବାକୁ କଣ ବୈଷ୍ଣବୀ ଦେବୀ ହ ଅଛି ଆମ ପଟେ
ହଁ ବସଷ୍ଟାଣ୍ଡରେ ବି ସେ କଟ ବଡ ପାର୍କ ତାପରେ ରାମ ମନ୍ଦିର ତାପରେ ରଘୁନାଥ ଜୀଉ ଟେମ୍ପଲ
ହଁ ଆଉ କଣ?
ଆଉ ଏଇଟା ହଉଛି ନିଳମାଧବ
ଓ ଆଉ ଦଶପଲା ଲାଇନ ରେ କଣ କଣ ଅଛି ସବୁ।
ଦଶପଲା ସେଟା ମହାବୀର କ୍ଷେତ୍ର ଅଛି ଆଉ ଗୋଟେ ସେପଟେ ଅଛି ଏଇଟା। ହରିଣ ଅଛନ୍ତି ସେଟା କଣ ଘିଅର ପାର୍କ।
ଆଚ୍ଛା। କେବେ ଯାଇଛେ ଦଶ ପିଲା କେତଥର?
ମୁଁ ଯାଇଛି ଦି ତିନିଥର ଯାଇଥିଲି
ଓହୋ ସେଠି ବା ଲଙ୍କାପୁଡି କଣ ପୁରା ଭାରତ ପ୍ରସିଦ୍ଧ ଦୁଇଶହ ବର୍ଷ ତଳର ସେଇଠୁ ଷ୍ଟାର୍ଟ ହେଇଥିଲା ଲଙ୍କାପୁଡି
ହଁ ହଁ ସେଇଟା ସବୁ ବର୍ଷ ହଉଛି ଯେ ସ ରିଲାଣି ଆହୁରି ବର୍ଷେ ପରେ ଯାଇକି ହବ।
ଆଚ୍ଛା ମାନେ ବର୍ଷକୁ ଥରେ ନା କେଇ ସେଇଟାଏ
ଆଉ ନୟାଗଡ଼ରେ ରଥଯାତ୍ରା ହଉଛି ଜଗନ୍ନାଥ ମନ୍ଦିର ଅଛି ଦକ୍ଷିଣ କାଳୀ ମନ୍ଦିର
ହଁ ପଣା ସଂକ୍ରାନ୍ତି କୁ ଦକ୍ଷିଣ କାଳୀ ମନ୍ଦିରରେ ବି କଣ ଯାତ୍ରା ବି ଭଲ ହୁଏ ତିନି ଦିନ ଭଳିଆ ଦିନ ଭଳିଆ ବହୁତ ଭଲ ଲାଗେ ନୟାଗଡ଼ ଦକ୍ଷିଣ କାଳୀ ମନ୍ଦିର ହଁ। ନୟାଗଡ଼ ସ୍ତ୍ରୀ ପର୍ବପର୍ବାଣିର ଗନ୍ତାଘର।
ହଁ ସେଇଟା ଏପଟେ ଉଦୟପୁର ଅଛି ଗୋଟେ ଲାଇବ୍ରେରୀ
ତମଠୁ କେତେ କିଲୋମିଟର ହବ ନୟାଗଡ଼?
ମୋ ମୋଠୁ ସତର ଅଠର କିଲୋମିଟର ହବ ଆଉ। ସତର ଅଠର କିଲୋମିଟର ହବ ହବ ଆଉ।
ହଁ ତମେ କୋଉ ଯାକେ ପାଠ ପଢିଥିଲ କଣ ନୟାଗଡ କଲେଜରେ ପଢିଥିଲା ନା କଣ?
ନା ନା ମୁଁ ଦଶମ ଯାଏ ପଢିଚି ବା ବର୍ତ୍ତମାନ।
ଆଚ୍ଛା ଆଚ୍ଛା। ତାହେଲେ ନୟାଗଡ଼ ଲିଷ୍ଟ୍ ଟା ତାରେ ବହୁତ ଭିତରକୁ ଏପଟକୁ ରହିଯାଉଥିବ ନା । ଓଡ଼ଗାଁ ଲାଇନ ରେ ସେ ରହିଯାଏ। ଓହୋ । ଆଉ କେବେ ଓଡଗାଁ ରଘୁନାଥଙ୍କ ଦେଖିଛ ନା ନାଇଁ।
ନା ଓଡ଼ଗାଁ ମୁଁ ଯାଇନି। ଏପଟେ ଖାଲି ଏପଟେ କେତେଟା ଦେଖିନି ଖାଲି କୋଟଗଡ଼ ପାର୍କ ଦେଖିନି ସେତିକି ଆଉ କେତେଟା ଏମିତି ଏପଟେ ଭଲ ଇ ଇଏ ଗୁଡା ଅଛି ୱାଟର ଫଲ୍ ଗୁଡା ଅଛି ।
ଓ ଶିମିଳି ୱାଟରଫଲ ଶିମିଳି ୱାଟରଫଲ ରତ୍ନଗୁଣ୍ଡ
ହୁଁ ସେଇରା ଏଇଟି ମହୀପୁର ପାଖରେ ବି ଅଛି ଗୋଟେ ସେଇଟା କଣ ଭଲ ସୁଇମିଙ୍ଗ ପୁଲ ଭଳିଆ ହେଇଛି ଭଲଟେ ଅଛି ପଥର ମଝିରେ
ଅ ହୋ ଆଉ ବୈଷ୍ଣବୀ ମାତା
ହଁ ସେଇଟା ଯାଇଛି ଯେ ଗୋଟେ ଥର ଯାଇଥିଲୁ ଗାଁ ପିଲା
ହଉ ରଖୁଚି ତାହେଲେ
ହୁଁ